ହ୍ୟାଲୋ ହଁ ଉ ମ୍ୟାମ୍ ଆପଣ ଫ୍ରି ଅଛନ୍ତି?
ହଁ ଫ୍ରି ଅଛି କହୁନାହାନ୍ତି।
ଆଜି କଣ ଖାଇବା ବନେଇଥିଲେ?
ଆଜି ମୁଁ ଭାତ, ଡାଲମା, ଶାଗ ଭଜା ବନେଇଥିଲି। ଆପଣ?
ମୁଁ ଆଜି ତ ବନେଇ ନଥିଲି ଖାଇବା ବାହାରୁ ଆଣିଥିଲି। ବାକି ଆପଣ ଶାଗ ଅ ଭାତ, ଡାଲି, ପନିର ପୋଟଳ ଅ ଆଉ ଭଜା, ଆଳୁଭର୍ତ୍ତା ଏମିତି ଆଉ ଶାଗ କୋଉ ଶାଗ ବନେଇଥିଲେ?
ତାପରେ ସବୁ ପ୍ରକାର ଏଇ ମାର୍କେଟ ରୁ ଆଣିଥିଲି ସବୁ ପ୍ରକାର ପରିବା ଏକା ପକେଇକି ଯୋଉ ବନାନ୍ତି ପୁରା ଟେଷ୍ଟ ଲାଗେ।
ରେସିପି ଟା ଟିକେ କହିଲେ?
ଫାଷ୍ଟ ହଉଛି ଆ ଶାଗ ଏକା ଭଲସେ ଧୁଆ ଧୁଇ କରି କାଟିଦେବେ।
ହୁଁ।
କରେଇ ରେ ଟିକେ ତେଲ ପକେଇବେ। ଆଉ ସୋରିଷ ଏକା ଟିକେ ପକେଇବେ ତାପରେ ପିଆଜ ଯଦି ପକେଇବେ ପିଆଜ ପକେଇକି ତାକୁ ଗୋଟେ ଭାଜିବେ। ଭାଜିଲା ପରେ ହଉଛି ଯାହା ଯାହା ସବୁ ପରିବା କାଟିକି ରଖିଥିବେ ଯେମ ତି ବାଇଗଣ ହେଇଗଲା ଆଳୁ ହେଇଗଲା କଖାରୁ ସେ ସବୁ କାଟିକି ର କିଛି କିଛି ଜଣ ସାରୁ ବି ତା ରେ ଟିକେ ଟିକେ ପକାନ୍ତି ତ ସେ ସବୁ କାଟିକି ଯୋଉ ର ରଖିଥିବେ ତା ଦେହରେ ପକେଇବେ। ତାପରେ ଟିକେ ହଉଛି ସେ ତାପରେ ଟିକେ ଏମିତି ଭାଜି ଦେଲା ପରେ। ଟିକେ ପା ତାପରେ ସବୁ ଯାଗ ଶାଗ ପକେଇବେ। ଆଗରୁ କେବେ ବି ଲୁଣ ପକେଇବେନି। କାହିଁକିନା ଶାଗ ଟା ଅଧିକ ଦେଖାଯାଏ ତାପରେ ସିଝି ଗଲା ପରେ ପୁରା କମ ହେଇଯାଏ। ତା ସା ପା ଟିକେ ଜଷ୍ଟ ପାଣି ଦେଇ ଘୋଡେଇଦବେ ଆଉ ହଉଛି ଘ ଘୋଡେଇ ଦେଲା ପରେ ସେତେବେଳେ ସିଝି ସିଝି ସବୁ ପରିବା ସହ ଶାଗ ଯେତେବେଳେ ସିଝି ସିଝି ଆସିବ। ତାପରେ ଥିବ କିଛି ସମୟ ବନ୍ଦ କରିବ ଆଉ ଲୁଣ ଟିକେ ପକେଇବେ। ଆଉ ଯଦି ଚାହିଁବେ ଉପରେ ନ
ନଡିଆ ଟିକେ ଯଦି ପକେଇବେ ନଡିଆ ପ ତାକୁ ବି ପକେଇପାରିବା ଆଚ୍ଛା।
ହଁ।
ଆଉ ରାତିରେ କଣ ଆଇଟମ ବନେଇବେ ଡିନର ପାଇଁ?
ରାତିରେ ମୁଁ ଭାବୁଛି ରୁଟି ଆଉ ଭଜା ବନେଇଦେବି। କାହିଁଙ୍କିନା ଏ ଏ କାଙ୍କଡ ଆଳୁ। ସେତିକି ପକେଇକି ଭଜା କରିଦେବି ଆଉ ପିଆଜ ଯଦି ପକେଇବି ପକେଇବି ଆଉ।
ଆଛା ଆପଣ ଗତ କାଲି କହୁଥିଲି କି ଆମର ପନିରରେ କଣ ତ ଭୁଜିଆ ବନେଇଥିଲେ।
ହଁ।
ରେସିପି ଟା ଟିକେ କେମିତି ବନେଇଥିଲେ କହିଲେ?
ପନିର ଫାଷ୍ଟ ପନିର ଯାଇକି ନେଇକି ଆସିବେ ତାପରେ ହଉଛି। ଆ ତାପରେ ହଉଛି କାଟିକି ରଖିଥିବେ ପିଆଜ। ଆଉ ଟିକେ ହଉଚି ଆ ଟମାଟୋ। ଆଉ ପୁଦିନା ପତ୍ର ଟିକେ। କାଟିକି ରଖିଥିବେ ତାପରେ ହଉଛି ଲଙ୍କା ଯଦି କ କମ ଯଦି ଲଙ୍କା ଖାଉଥିବେ ତାହେଲେ ଲଙ୍କା। ଗୁଣ୍ଡ ପକେଇବେ ଆଉ ଯଦି ଲଙ୍କା ଖାଉଥିବେ, ତାହେଲେ ଲଙ୍କା ଟିକେ କାଟିକି ରଖିଥିବେ। ତାପରେ କରେଇ ବସେଇକି ତେଲ ପକେଇବେ ଟିକେ ଜିରା ପକ
ଜିରା ପକେଇବେ।
ତାପରେ ପିଆଜ ପକେଇକି ଟିକେ ସେ ବ୍ରାଉନ କଲର ହେଇଗଲା ପରେ। ତାପରେ ପକେଇବେ, ହଉଛି ଟମାଟ ପକେଇବେ, ଟମାଟ ପକେଇ ସାରିଲା ପରେ ସବୁ ଗୋ ଟିକେ ପାଣି ଦେଇକି ସବୁ ମସଲା ଯାହା ଯାହା ଲୁଣ, ହଳଦୀ। ଆଉ ଯୋଉ ଯୋଉ ମସଲା ପକ ପକେଇବାର ଥିବା ଧନିଆ ଗୁଣ୍ଡ ଏକା, ଏହା ସବୁ ପକେଇବେ ତାପରେ ସେଟି ଟିକେ ଜଷ୍ଟ ସିଝି ହେଲା ପରେ ଟମାଟୋ ପିଆଜ ଯେତେବେଳେ ମିଶିଯିବ, ତାପରେ ପନିର କୁ ହଉଛି ପୁରା କ୍ରସ୍ କରିକି ପକେଇବା। ପକେଇକି ଟିକେ ଘାଣ୍ଟି ଦେବେ, ଘାଣ୍ଟି ଦେଇକି। ଟିକେ ଘୋଡେଇ ଦେଲେ ହେଇଗଲା ଆଉ ପନିର ଭଜା ଆଉ ଉପରେ ହଉଛି ଯଦି ସେ ପତ୍ର ପକେଇବାର ଥିବ ପତ୍ର ପକେଇ ଦେବେ।
ଧନୀଆ ପତ୍ର, ହଁ। ପନ୍ ପନିରକୁ ଗ୍ରେଡ ହବ ନା ସେମତି?
ନା ପନିର କୁ ଭସ ଖାଲି ହାତରେ ଟିକେ ମସଲିକି ପକେଇଦବେ।
ଆଛା।
ରେଡ କଲେ କଣ ସେ ବହୁତ ଛୋଟ, ଛୋଟ, ଛୋଟ, ଛୋଟ ହେଇଯିବ। ପାଟିକୁ ଏତେ ଭଲ ଲାଗିବନି, ପିଆଜ ଛୋଟ ଛୋଟ ରୋଷେଇ ବି ଛୋଟ ଛୋଟ।
ହଁ?
ଆ ଆପଣ ଆଜି ଯୋଉ ରାତିରେ ଗଲେ ଖାଇବା ବନେଇବେ ନା ପୁଣି କିଣି ଖାଇବେ?
ମୁଁ ଆନା ମୁଁ ଆଜି ବନେଇବି ହଁ ବାନେଇବେ। କୋବି ଗୋଟେ ଛୋଟଟେ ଅଛି ଆଉ ବନ୍ଧାକୋବି ନା ଫୁଲକୋବି, ଫୁଲକୋବି। ଆଉ ଝୁଡୁଙ୍ଗ ଅଛି? ଆଉ ତାକୁ ଗୋଟେ ଭାଜି ଦେବି।
ଓହୋ, ସବୁ ପରିବା ପକେଇ ମିଶେଇ ଭାଜିଦେବେ ଆଉ।
ହଁ, ଭାଜିଦେବେ? କ୍ଷୀର ନେଇଯିବି, କ୍ଷୀର ଗରମ କରିଦେବି ରୁଟି କ୍ଷୀର ଭଜା? ଖାଇଦେବି ଆଉ।
ଆଉ ଆପଣ କଣ ଦୋ ଦୋକାନରୁ କ୍ଷୀର କିଣିଛ ନା କିଏ ଆସିକି କ୍ଷୀର ଦେଇଦେଇ ଯାଉଛି? ଯୋଉ ଗଉଡ ମାନେ ଆସନ୍ତି।
ନା ଦୋକାନ ର ଯୋଉ କଣ ତ ମିଲ୍କ ମଉଟା? ସେଇ କ୍ଷୀର ମୁଁ କିଣିକି ନେଇକି ଯାଉଛି, ଗାଈ କ୍ଷୀର।
ଦେବତା
ଗଈ କ୍ଷୀର ଗାଁରେ ଭଲ ଦିଆଯାଏ, କିନ୍ତୁ ଭୁବନେଶ୍ଵରରେ? ପିଓର ଖୀର ମିଳୁନି।
ଏତ ସବୁ ପାଣି ମିଶଉଛନ। ରେ ନହେଲେ କେମିକାଲ ପାଉଡର ଏକ ମିଶଉଛନ୍ତି ନା?
ହଁ ମିଲ୍କ ମୋ କ୍ଷୀରରେ ଟିକେ ଭଲ ରହୁଛି ବୋଲି ଭଲ ଟେଷ୍ଟ। ଲାଗୁଛି ସେଥିପାଇଁ ସେଇ କ୍ଷୀର ଟା ନା।
ଆଚ୍ଛା, ଆଚ୍ଛା।
ସର ବି ଭଲ ପଡୁଛି ଫୁଟେଇଲା ପରେ।
ଓହୋ ଭଲ।
ଭଲ ତ ତାହେଲେ ହୁଁ ପ୍ରଗତି ବି ମୁଁ ନେଇଚି। ଓମ୍ଫେଡ୍ ବି ନେଇଚି କିନ୍ତୁ ମତେ ସବୁଠୁ ମିଲ୍ ମୋ ଟା ବହୁତ୍ ଭଲ ଲାଗେ। ମାନେ ରିୟଲ୍ ର ଟିକେ ରିଅଲ କ୍ଷୀରର ଯୋଉ ସ୍ମେଲ୍ ଟା ମତେ ମିଲକ୍ ମୁଁ ମୋର କ୍ଷୀରରେ ଜଣା ପଡେ ଅଜିନାଲ୍ ଟାଇପସ୍ ଲାଗେ। ଉ ଆଚ୍ଛା।
ହଁ ସେତିକି ବନେଇ ଖାଇଦେ ଆଉ କିଛି ନାହିଁ।
ଉଁ ନାଁ ଆଉ କିଛି ତା ପରଦିନ ସକାଳ ପାଇଁ ଟିକେ ଭାତଟା ଗରମ କରି ଫୁଟେଇକି ରଖିଦେବି ତାପରଦିନ ସକାଳୁରୁଷ ସେଇ କରିଦେବି ଆଉ।
ଓ କାଲି ସକାଳେ କଣ କଣ ବନେଇକି ର ବନେଇବେ ବୋଲି ପ୍ଲାନ୍ ଅଛି?
କାଲି ସକାଳେ କଣ ଏପର୍ଯ୍ୟନ୍ତ ତ ପ୍ଲାନ୍ କରିନି ଆଜି ଆକ୍ଚୋଲି ଡମଣା ହାଟ ଟ ଅଛି ତମ ମତେ ହାଟରୁ କଣ ଦେଖିକି ପନିପରିବା କି କଣ ନବି ନେବି ତାପରେ ଦେ କିଏ ଗୋଟେ କଣ ବନେଇବି ଆଉ।
ଆଚ୍ଛା ଆଚ୍ଛା ଯଦି ବନେଇବେ କଣ ଟା ମୁଁ କହିବେ ଆଉ।
ଠିକ୍ ଅଛି ମୁଁ କହିଲି ଆପଣ କୋଉ ଆଇଟମ୍ ବହୁତ୍ ଭଲ ବନାନ୍ତି?
ମତେ ଡାଲମା ଟା ଭଲ ଲାଗେ ଆଉ ହଉଛି ଭା ଯୋଉ ଭାତରେ ସବୁ ପରିବା ପକେଇକି ଯୋଉ ହୁଏ ସେଟା ଭଲ ଲାଗେ ପଲଉ ଟାଇପ୍ ର।
କୋଉଟା ଭଲ ବନାନ୍ତି ଖାଇବା କୋଉ ଆଇଟମ୍ ଟା ଭଲ ବନାନ୍ତି?
ଡାଲମା।
ଆଚ୍ଛା ଡାଲମାର ରେସିପି ଟା କହିଲେ କେମିତି ବନାନ୍ତି?
ଆଚ୍ଛା ଡାଲମା ଏଇ ସବୁ ପରିବା ଯାହା ଯାହା ସବୁ ଅମୃତ ବଣ୍ଡା ହେଇଗଲା ପୋଟଳ ଆଳୁ, ବାଇଗଣ, କାଙ୍କଡ଼ ଆ ଆଉ ଟମାଟ୍, ସାରୁ ସବୁ ପରିବା ଏକା କାଟିକି ରଖିଦେବେ ତା ହଉଚି କାଟି ସାରିଲା ପରେ ପ୍ରେସର ରେ ହଉଚି ଡାଲି ପକେଇବେ ଡାଲି ଧୋଇକି ପରିବା ଏକା ସବୁ ଧୁଆ ଧୋଇ କରି ପକେଇବେ ପ ପକେଇ ସାରିକି ତା ଲୁଣ ହଳଦୀ ଦେଇକି ଆଉ ସିଟି ପ୍ରେସରରେ ପୁରା ବସେଇଦେବେ ସେ ସିଟି ଗୋଟେ ମାରିଲା ପରେ ସେଥିରୁ ଯାହାବି ସବୁ ବାମ୍ଫ ଥିବ ଭିତରେ ସେ ଯୋଉ ବାମ୍ଫ ରହିସାରିଲା ପରେ ନହେଲେ ସାଙ୍ଗେ ସାଙ୍ଗେ କାଢିଦେବେ କାହିଁକି ନାଁ ନହେଲେ ପରିବା ଗୁଡାକ ପୁରା ହଉଚି ସିଜାଣିଆ ହେଇଯିବ ତଉ ସେ ସିଟିଟା ଗଲା ରେ ଗୋଟେ କୁ କରେଇରେ କି ତାୱାରେ ହଉଚି ଟିକେ ତେଲ ପକେଇବେ ଜିରା ପକେଇବେ
ଜିରା ପକେଇ ସାରିଲା ପରେ ଯଦି ତମେ ଚାହିଁବ ତ ଭୃଷଙ୍ଗ ପତ୍ର ପକେଇବ ଆଉ ଶୁଖିଲା ଲଙ୍କା ଟିକେ ପକେଇବେ। କେଇ ଛୁଙ୍କ ମାରିବେ। ଆଉ ଲାଷ୍ଟ୍ କୁ ହଉଚି ଅ ଜିରା ଲଙ୍କା ଗୁଣ୍ଡା ପ ଆଉ ନଡିଆ କୋରିକି ଯୋଉ ରଖିଥିବେ ତାକୁ ପକେଇବେ।
ହଁ ନଡ଼ିଆ ଟା ପକେଇଲେ ଡାଲମା ର ଟେଷ୍ଟ୍ ଟା ବହୁତ୍ ଭଲ ରୁହେ। ଗୋଟେ ଅଲଗା ଯଦି ଥିବ ନାଡି ଏକା ଯଦି ଥିବ। ହଁ। ହେଇପାରିବନି ସେ ମନ୍ଦିର ଡାଲମା ପରି ଲାଗିବ। ଆଚ୍ଛା ଧନିଆ ପତ୍ରଟା ବି ପକେଇଲେ ଭଲ ଲାଗେ ଯେ।
ହଁ ସେ ସବୁ ଲାଷ୍ଟେରେ ପକେଇବେ ଆଉ।
ତମେ କଣ ହେଲ୍ଦି ଜିନିଷ ଗୁଡା ଖାଇଲେ ଭଲ? ପରିହା ଏକା ରହୁଛି ବାଲି ବି ରହିଯାଉଛି ହୁଁ।
ଏଇ ସବୁ ଖାଇଲେ ଭ
ଖାଇଲେ ଭଲ ଆଉ। ପ୍ରେସର୍ ଅପେକ୍ଷା ବେଶୀ ହାଣ୍ଡିରେ କଲେ ଭଲ ଟେଷ୍ଟ୍ ଲାଗେ। ଫୁଟେଇ ଫୁଟେଇ ହଁ ଆ କର ଗାଁ ଏରିଆରେ ତ ସୁବିଧା ନାହିଁ ନା ହଁ କାରଣ ଚୁଲିରେ ବି ଆହୁରି ବଢ଼ିଆ ଲାଗେ ଡାଲମା। ଫୁଟି ଫୁଟିକି ହୁଏ ନା ମନ୍ଦିର ମାନଙ୍କର ଚୁଲିରେ ଯୋଉ
ହୁଁ ଚୁଲିରେ ଯୋଉ ହଉଛି ହଁ ଆଳୁ ହେରିକା ଯୋଉ ପୋଡା ହେଇଥିବ?
ପୋଡା ହେଇକି ଚକଟା ହେଇଥିବ ସେଇଟି ଭଲ ଲାଗେ। ଚୁଲିର ଆଳୁ ପୋଡ଼ାଟା ବହୁତ୍ ଟେଷ୍ଟି।
ହଁ।
ଆଛା। ଗ୍ୟାସ୍ ରୋଷେଇଠାରୁ ଆକ୍ଚୁଆଲି ଚୁଲି ରୋଷେଇଟା ବହୁତ ଭଲ ଲାଗେ। ଓକେ କାରଣ ସେଟା? ଫୁଟି ଫୁଟି କି ହୁଏନା ଇଣ୍ଡାକ୍ସନରେ କଲେଣି ଗ୍ୟାସ୍ ଚୁଲା କୁ ଆଉ କିଏ ପଚାରୁଛି? ହଁ ସେଟା ତ ସତ କଥା କିଛି ପୁରୁଣା ଜିନିଷ ର ଜିନିଷ ମାନେ ଅପଡ଼େଟ୍ ହେଇଯାଉଛି ଦୁନିଆଁ କିନ୍ତୁ କିଛି ପୁରୁଣା ଜିନିଷର ଯେଉଁ ମେମୋରିସ୍? ଟା ସେଇଟା କେବେ ବନ୍ଦ ହଉନି? ମାନେ ଆକ୍ଚୁଆଲି ଛୁଆଁବେଳେ ଯେଉଁ ଟେଷ୍ଟ୍ ଚୁଲିରେ ଥିଲା ଏବେ ଯେତେ ଗ୍ୟାସ୍ ରେ କଲେ ବି ସେ ଟେଷ୍ଟ୍ କଣ ଆସୁଛି?
ଗାଁ ରେ ରହିକି ଇଏ ସବୁ ହୁନା ଭଲ ଲାଗେ ଆଉ ଆଜିିକାଲି ସହରରେ କିଏ ଆଉ ପଚାରୁଚି ଚୁଲିକୁ? ଗାଁ ରୋଷେଇ ଗାଁ ରେ ରହିବା।
ଏରେ ଗରମ ହେଉଛି ସେଇଟା ପସିବୁଲ୍ ନୁହେଁ ଚୁଲିରେ।
ଗାଁ ରେ କଣ ଗଛ ହେଗା ସବୁ ଅଛି। ପବନ ପୁରା ଆସୁଛି ଏଠିକି ଗଛ ତ ନାହିଁ ଟୋଟାଲି।
ହଁ ହଉ ଠିକ ଅଛି ମ୍ୟାମ୍। ମୁଁ ଟିକେ ପରେ କଲ୍ କରୁଛି ଆଉ କଣ କହୁଛ?